ହ୍ୟାଲୋ।
ହଁ ରିତାଞ୍ଜଳି କେମିତି ଅଛ
ହୁଁ ଭଲ ଅଛି ତମେ କେମିତି ଅଛ
ହଁ ମୁଁ ବି ସେମିତି ଭଲ ଅଛି ଆଉ ଭଲ ଖରାପ ଲାଗି ଚାଲିଛି ଆଉ।
ଆଚ୍ଛା ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ତମ ଘରେ
ହଁ ଆମ ଘରେ ବି ବହୁତ ଭଲରେ ଅଛନ୍ତି ସମସ୍ତେ।
ହୁଁ ତମ ଘରେ କିଏ କିଏ ସବୁ ଅଛନ୍ତି ଏମିତି?
ଘରେ ଆମର ମୋ ବାପା ମା। ଦିଦି ଭାଇ ଦିଦିର ଗୋଟେ ଛୋଟ ପୁଅ ଆଉ ମୁଁ ଏତିକି ଆଉ ଏତିକି ଫ୍ୟାମିଲି ମେମ୍ବର। ବାସ୍ ଆଉ ତମର ସବୁ ତମର ସବୁ କିଏ କିଏ ଅଛନ୍ତି?
ହଁ ମୋର ବି ସେମିତି ବାପା ମା ଭାଇ ଭଉଣୀ ଜେଜେମା। ଏନ୍ତି ସବୁ ଅଛନ୍ତି ଆଉ।
ଆଚ୍ଛା ଭଲ ଆଉ।
ମୁଁ କଣ ଖାଇଥିଲି ହଁ ମୁଁ ଆଜି ପଖାଳ ଭାତ ମାଛ ଭଜା ଖାଇଥିଲି।
ଓହ ବହୁତ ଭଲ ଖରାଦିନେ ପଖାଳ ଭାତ ମାଛ ଭଜା ବହୁତ ଶାନ୍ତି ଲାଗୁଥିବ।
ହଁ ଆଉ ତମେ କଣ ଖାଇଛ?
ମୁଁ ଖାଇଚି ଭାତ, ଚିଙ୍ଗୁଡି ତରକାରୀ, ଆମ୍ବ। ଏମିତି ଆଉ ଛୁଇଁ ଆଳୁ ଭଜା।
ବହୁତ ବଢ଼ିଆ।
ଆଉ ଆଗକୁ ତ ରଜ ଆସୁଛି ରଜ ପାଇଁ କଣ ପ୍ରିପେୟାର କରିଛ?
ନାଇଁ ରଜ ପାଇଁ ସେମିତି କିଛି ପ୍ରିପାରେସନ୍ ହେଇନି ଆଗକୁ ବହୁତ ଟାଇମ୍ ତ ଅଛି ରଜ।
ଦେଖିବା କଣ ସବୁ କରିବି ଆଉ ଡ୍ରେସ୍। ଡ୍ରେସ୍ ପତ୍ର ସମସ୍ତଙ୍କର କରାଯିବ ଘର ଲୋକଙ୍କର। ନିଜର ତାପରେ ଦୋଳି ଲଗାଯିବ। ଏମିତି ଆଉ ଗାଁ କୁ ଯିବାର ବି ପ୍ଲାନିଂ ଅଛି।
ହୁଁ ରଜଟା ବହୁତ ଭଲ ଲାଗେ ନା ବହୁତ ଭଲ ଫେଷ୍ଟିଭାଲ ଟା।
ହଁ ରଜ। ହଁ ହଁ ବହୁତ ବଢ଼ିଆ ଆମେ ତ ବହୁତ ଏଞ୍ଜୟ କରୁ।
ହୁଁ ଦୋଳି ଖେଳ କେତେ?
କଣ କହିଲ?
ମୁଁ କହିଲି ଦୋଳି ଖେଳ କେତେ?
ହଁ ଦୋଳି ତ ମୁଁ ବହୁତ ଖେଳେ ରଜରେ ଖେଳେ ରଜ ପରେ ବି ଆମର ଦୋଳି ସେମିତି ହିଁ ଥାଏ ଆମେ ମାସେ ପର୍ଯ୍ୟନ୍ତ ତ ଆମେ ଖେଳୁ।
ହୁଁ ହୁଁ
ଦୋଳି
ଆଉ ପାନ ରଜ ପାନ ଭଲ ଲାଗେ ନା।
ହଁ ହଁ ରଜ ପାନ ତ ଖାଉ ଆମେ ତିନି ଦିନ ଯାକ ରଜପାନ ଚାଲେ ମିଠାପାନ ତାକୁ କୁହନ୍ତି ନା। ତ। ଚାଲେ ସବୁ ଆଉ।
ହୁଁ ହୁଁଁ
ଆଉ କଣ ତମର କଣ ଖବର?
ହୁଁ ଭଲ। ଦେହ ପାଆ ଭଲ ଅଛି ତ?
ଆଚ୍ଛା
ହେଲେ ତମ ଦେହ ପା ଭଲ ଅଛି ତ?
ହଁ ହଁ ମୋ ଦେହ ବହୁତ୍ ଭଲ ଅଛି।
ହୁଁ।
ହୁଁ।
ଆଉ ଜବ୍ ପାଇଁ କୋଉଠି ପ୍ରିପେୟାର ହେଲଣି?
ନା ଜବ୍ ପାଇଁ ତ ପ୍ରିପେୟାର କରିନି ଘରେ ଅଛି ଦେଖାଯାଉ।
ହୁଁ।
କଣ ହଉଛି ଆଗକୁ ବି ବାଆଘରଟା ହବାର ଅଛି।
ହୁଁ ଆଉ ବର୍ଷା ଆଗୁରୁ ଆଡଭନ୍ସ କଂଙ୍ଗ୍ରାଚୁଲେସନ୍।
ଧନ୍ୟବାଦ। ଆଉ ତମର କେବେ ହଉଛି?
ନାଇଁ ମୋର ଏଇ ସେ ବହୁତ ଲେଟ୍ ଅଛି ମୋ ଭଉଣୀ ଅଛନ୍ତି। ତାଙ୍କର ମ୍ୟାରେଜ ପରେ ଯାଇଁକି ମୋର ମୁଁ ବହୁତ ଲେଟରେ ଆଉ। ଟୁ ଇୟର୍ସ ଅଛି।
ଟୁ ଇୟର୍ସ ଅଛି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଜି କୁଆଡ଼େ ବୁଲିବା ପାଇଁ ଯାଇଥିଲ?
ଏ ନାଇଁ ଗରମ ଖରା ତ ହଉଛି ଆଉ କୁଆଡେ ବାହାରକୁ ବାହାରି ହବ। ଏ ରୁମରେ ଯାହା ରେଷ୍ଟ କରୁଛୁ ଆଉ।
ଆଚ୍ଛା। ତମେ ଏବେ କୋଉଠି ଅଛ ଗାଁରେ ଅଛ ନା ଭୁବନେଶ୍ୱର ନା କୋଉଠି ବାହାରେ?
ଭୁବନେଶ୍ୱର ରହୁଛି ଆଉ।
ଆଚ୍ଛା ଠିକ୍ ଅଛି।
ହୁଁ ଆ ତମେ?
ହଁ ମୁଁ ତ ଏବେ ଗାଁରେ ରହୁଚି ପଢ଼ାପଢ଼ି ଚାଲଛି ଆଉ।
ହୁଁ।
ଏ ଜବ୍ ପାଇଁ କଣ କୋଉ ବୁକ୍ ସବୁ ପଢୁଛ?
କଣ କହିଲ ଶୁବିଲାନି କମ୍ପିଟେଟିଭ୍। ପାଇଁ ହଁ ମୁଁ ପଢ଼ାପଢ଼ି ଚାଲଛି କମ୍ପିଟେଟିଭ୍ ପାଇଁ।
ହୁଁ।
ଦେଖାଯାଉ ଏକ୍ଜାମ ବି ଦିଏ ଚାଲଚି।
ହୁଁ ପାଠ ପଢ଼।
ଆ ତମେ ପଢାପଢି କରୁଛ ନା କରୁନ?
ହଁ ମୋର ବି ପଢାପଢି ଚାଲିଛି ଏକ୍ଜାମ ପାଇଁ। ପ୍ରିପେଆରେ ହଉଛି ଆଉ ଜବ ପାଇଁ ବି ଦେଖୁଛି ସର୍ଚ୍ଚ କରୁଛି। କୋଉ ଜବ କଣ।
ଜବ ପାଇଁ ପ୍ରିପେୟାର ହେଉଛ?
ହୁଁ ଜବ୍ ତ ମିଳୁନି ଏଯାଏଁ ଜବ ପାଇଁ ପ୍ରିପେୟାର ହୋଉଛି। ଆଉ ବହୁତୁ ମାନେ କ୍ରିଟିକାଲ ହେଇଗଲାଣି ଜବ୍ ପାଇବା ପାଇଁ।
ହଁ ଆଜିକାଲି ଆଜିକା ଡେଟ୍ରେ ବହୁତ ମୁସ୍କିଲ୍ ହେଇଯାଉଛି ଜବ୍।
ହୁଁ ହୁଁ।
ଦେଖାଯାଉ କଣ ହୋଉଛି।
ତମଆଡେ ଗରମ ହଉଛି ନା ଜୋରେ?
ହଁ ଆମଆଡ଼େ ତ ବହୁତ ଜୋରସେ ଗରମ ହଉଛି।
ଖରା କମିବ କେବେ କେ ଜାଣି ଏତେ ଖରା ହଉଛି ଯେ ମାନେ ଟିକେ ବାହାରୁ ତ ବାହାରି ହଉନି ଏତେ ଜୋର ଗରମ ହଉଛି ମାନେ ଦେହ ପୋଡି ଯାଉଛି ପୁରା ବାହାରକୁ ବାହାରିଲେ।
ହୁଁ ଆଉ ଏ ବର୍ଷ ରଜରେ ମେଳାକୁ ଯିବ କି।
ହଁ ମେଳା ତ ନିଶ୍ଚୟ ଯିବି ହେଇନା ରଜରେ ମେଳାକୁ ନଗଲେ ଅଧା ଅଧା ହେଇଯିବ ରଜ।
ହୁଁ। ରଜ ଓଡ଼ିଶାର ଗୋଟେ ସୁନ୍ଦର ପର୍ବ ନା କଣ।
ହୁଁ ମାନେ ଫେମସ୍। ଖହିବାକୁ ଗଲେ ଗୋଟେ ବଡ ପର୍ବ।
ସଂସ୍କୃତି ଆଉ ପରମ୍ପରାକୁ ଦର୍ଶାଇଥାଏ।
ହୁଁ ଖାସ କରି ଝିଅ ପିଲା ମାନେ ବହୁତ୍ ଖୁସି ହୁଅନ୍ତି ଆମେମାନେ।
ହଁ ହଁ ସେଇଟା ତ ଠିକ୍ କଥା।
ରଜରେ ତ କିଛି ମାନେ କାମ ଫାମ ଘରେ କୁହନ୍ତିନି। ଖେଳ ବୁଲରେ ଦିନଟା ସା ମାନେ ଚାଲିଯାଏ। ଆଉ ତମର କି ପିଠା ହବ ରଜରେ।
ଆମର ଆମର ପୋଡ଼ପିଠା ଆରିସା ପିଠା କାକରା ପିଠା ବହୁତ୍ ସାରା ପିଠା ହୁଏ। ରଜରେ ଆଉ ବନ୍ଧୁବାନ୍ଧବ ବି ଆସନ୍ତି ଘରକୁ ରଜ ଦୋଳି ବି ଆମେ ଖେଳୁ। ବହୁତ୍ ଭଲ ଲାଗେ।
ତମ ଫେବରାଇଟ୍ ପିଠା କୋଉଟା ରଜରେ ଯୋଉ ହୁଏ ଫେବରାଇଟି ପିଠା
ମୋତେ ତ ସବୁ ପିଠା ମୋର ବହୁତ୍ ପସନ୍ଦ କିନ୍ତୁ ରଜରେ ଯେହେତୁ ସ୍ପେଶାଲ୍ ପୋଡ଼ପିଠାଟା ଥାଏ ତ ମୋତେ ବେଶୀ ପୋଡ଼ପିଠା ହିଁ ଭଲ ଲାଗେ ଖାଇବା ପାଇଁ।
ହୁଁ।
ଆଉ ତମକୁ?
ହଁ ମତେ ପୋଡପିଠା ବି ଭଲ ଲାଗେ ସବୁଠୁ ମତେ ଏଣ୍ଡୁରି ପିଠା ଟା ବହୁତ ଭଲ ଲାଗେ।
ହଁ ଏଣ୍ଡୁରି ହଁ ହଳଦୀ ପତ୍ରର ପିଠା ସେ
ସେଇଟା ଜନ୍ମାଷ୍ଟମୀ ରେ ହୁଏ ଯେ
ନାଇଁ ସେଇଟା ଜନ୍ମାଷ୍ଟମୀରେ ହୁଏନି ସେଇଟା ପ୍ରଥମାଷ୍ଟ
ଆ ସରି ସରି ସରି ପ୍ରଥମା ଅଷ୍ଟମୀ ହୁଏ। ପ୍ରଥମାଷ୍ଟମୀରେ ହୁଏ। ସେ ପିଠାଟା ମତେ ବହୁତ୍ ଭଲ ଲାଗେ ସବୁଠାରୁ।
ହଁ ହଁ ସେଥିରେ ପୁର ଲଗା ହେଇକି ନଡ଼ିଆର ପୁର ଲଗା ହେଇକି ଏଣ୍ଡୁରି ପିଠା ହଁ।
ହଳଦୀର ଯୋଉ ଫ୍ଲେଭର ଟା ପଳେଇ ଆସିଥାଏ।
ହଁ ହଁ ସେ ଫ୍ଲେଭର ବହୁତ ପସନ୍ଦ ମୋର।
ହୁଁ।
ଆଉ।
ଆଉ ଆମ୍ବ କେତେ ଖାଇଲଣି କଣ ଏବେ ଯୋଉ ଖରାରେ ଆମ୍ବ ସିଜିନ୍‌ ଯାଇଛି।
ଖରା ହଁ ଆମ୍ବ ସିଜିନ୍ ତ ଚାଲିଛି ବଟ ଆମ ଘରେ ଆମର ଯୋଉ ଗଛ ସବୁ ଥିଲା ସେ ଗଛରେ ଆମ୍ବ ହେଇଥିଲା ସରିଗଲାଣି ଖରାରେ ବହୁତ୍ ଜଲ୍ଦି ବି ପାଚିଗଲା। ମାସକ ଭିତରେ ଆମ୍ବ ସବୁ ସରିଗଲା।
ହୁଁ ହୁଁ।
ଆମ୍ବ ବି ଏବ ବର୍ଷ ବହୁତ୍ ଖାଇବା ହେଇଛି। ବହୁତ ଖାଇଛୁ ରଜ ପୂର୍ବରୁ ହିଁ ଆମ୍ବ ସରିଗଲା ଆମର।
ହଁ ଖରାଦିନଚ। ହଁ ଆମ୍ବ ତ ମୁଁ ଖାଉଛି ସବୁଦିନ ଆମର ଗଛ ଅଛି ଯେ କିନ୍ତୁ ଏଥିରେ। ଫାଷ୍ଟ ଟାଇମ୍ ଧରିଥିଲା। ଏ ଫାଷ୍ଟ ଟାଇମ ରୁ ଅଳ୍ପ ହେଇଥିଲା ନା ଅଳ୍ପ ଆମେ ସରିଲାଣି ଗଛରେ। ଆଉ ଯାହାବି ଆମେ କିଣା କିିଣି କରିକି ଖାଉଛୁ ଆମ୍ବ ଆଉ।
ଆଚ୍ଛା କିଣିକି ଖାଉଛ? ହଁ ଆମ୍ବ ରେଟ୍ ବି ଏବେ ଅଧିକ ଅଛି। ହଁ ଆମର ଆମ୍ବ ଆଚାର ହେଇଛି। କେବେ ଦେଖାହଲେ ନେଇକି ଯିବି ତମ
ଆମ୍ବ ଆଚାର ତ ମୋର ଫେବରଟ ଆଚାର ସବୁ ଆଚାର।
ଆଚ୍ଛା।
ହୁଁ
ହଁ ମତେ ବି ଭଲ ଲାଗେ ଆମ୍ବ ଆଚାର।
ହୁଁ ଆମ୍ୱର ଯୋଉ ମିଠା ଆଚାର ଟା। ସେଟା ଭଲ ଲାଗେ ଆଉ ଯୋଉ ଆମ୍ବ ସଡା କରନ୍ତି ସେଟା ବି।
ଆମ୍ବ ସଡ଼ା ରସୁଣ ଆଚାର ଏସବୁ ଜିନିଷ ଭଲ ଲାଗେ।
ଆଚାର ମାନେ ତ ଝିଅ ପିଲାମାନେ ତ ବେଶୀ ଲାଇକ୍ କରନ୍ତି ଆଉ।
ହୁ ଠିକ୍ ଅଛି ମୁଁ ତୁମକୁ ହଁ ଗୁପଚୁପ ଭଲ ଲାଗେ ବଟ ଏତେ ବି ଭଲ ଲାଗେନି।
ହୁଁ ଗୁପଚୁପ ଟା ବହୁତ ଭଲ ଲାଗେ ନା।
ହଁ
ଆଉ ମୋମୋ ମୋମୋ ଭଲ ଲାଗେ ତମକୁ?
ମୋମୋ ଖାଇବା ପାଇଁ ହଁ ଭଲ ଲାଗେ ଫାଷ୍ଟଫୁଡ଼୍ ର ଯେତିକି ଜିନିଷ ଅଛି ବାକି ଚାଟ୍ କୁ ଛାଡ଼ିଦେଲା ପରେ ଆଉ ସବୁ ଜିନିଷ ମୋତର ମୋର ପସନ୍ଦ। ଚାର୍ଟ ଏତେ ପସନ୍ଦ ନାହିଁ ବାକି ସବୁ। ସବୁ ବହୁତ୍ ଭଲ ଲାଗେ।
ହୁଁ
ହଁ!
ହଉ ଠିକ ଅଛି!
ଠିକ ଅଛି।
ହୁଁ ହଉ ଠିକ ଅଛି ରହିଲି!
କାଟିବା କଲ୍।
ଟାଟା ବାଏ ବାଏ।